ହାଲୋ।
ହଁ।
ଆଉ କହ।
ମାଉସୀ ସାଙ୍ଗରେ କଣ କଥା ହଉଥିଲୁୁ।
ଏଇବା ତାକୁ ବୁଝଉଥିଲି ତ ମତେ କହିଲା ହଁ କିଛି ଅସୁବିଧା ହେବନିତ ହଉ ମୋର କର। ଦବୁ ଦି ଘଣ୍ଟା ପରେ ନହେଲେ ମୁଁ ସେଇଆକୁ କହିଲି ହଁ ଏଇ ଏଇଆ ହବ କହିଲା ହଉ। ଆମେ ତ କଥା ହେଇଯିବା ମୁଁ ସମସ୍ତଙ୍କୁ ଫୋନ୍ କରମି ସମସ୍ତେ ମୋତେ ଫୋନ୍ କରିବେ। କଥାବାର୍ତ୍ତା ହେଲେ ଆଉ। ଆଉ ଦି ଘଣ୍ଟା ଯାଉ ଆମର ଖାଇବା ପିଇବା ଚାଲିଛି ଉଁ କେଁ କେଁ ହଉଛନ୍ତି ଖାଇସାରନ୍ତୁ ମୁଁ କହିମି। ଆଉ ତ କହିଦବୁ ମୋ ଝିଅ ଅଛି ଆଜି ସେ କର୍ ଦବ ମୁ କହିଲି ହଉ।
ତାର୍ ଝିଅର କଣ ସ୍କୁଲ ଖୋଲା ହେଇଛି କି ଅଛି?
ନା ସ୍କୁଲ ବା ଖୋଲା ନାହିଁ ସେଇଆଉ କହିଲା ଟ୍ୟୁସନ୍ ଫ୍ୟୁସନ୍ ବି ଯାଇନି ନା ହଁ।
ତା ମନ ପୁରା ଖୁସି ହେଇଯିବ ହବ।
ହୁଁ ହ ହଁ ହଁ।
କ୍‌ ହ କହିଲ ତ କେତେବେଳେ ଗାଈ ଦଉଛୁ କେ-ତେ-ବେ-ଳେ କ୍ଷୀର ଫୁ-ଟ-ଉଛୁ ତଇଛେନା କରୁଛୁ। ଘିଅ ମାରୁଛୁ ସେଇ କଥା ଟିକେ କହିବୁ- ହୁ--ହୁ-ହୁ। କେତେ ବ୍ୟସ୍ତ ରହୁଛୁ ଦୌଡୁଛୁ ହୁ ହୁ।
ହଁ କେତେକେ କାମ କରୁଛି ତା କାମର ଷ୍ଟ୍ରଗଲ ତା ଏକୁଟି ପଣର କଷ। ଟାଟାକୁ ସେ କହିବ ଆଉ ସେ କେତେ ତାର ଭେରେ ବେଶି ଷ୍ଟୋରି। ସିଏ କେତେ କାମ କରୁଛି ଖଟୁଛି ଦୌଡୁଛି?
ହଁ ବା ବହୁତ କାମ କରୁଛି। ହଁ ତା ମନ ଖୁସି ଆଉ ସେ ଏ ବିଶ୍ଵାସ କରୁନଥିଲା ଆ ଆମେ ସବୁ ଯୋଉ କଥା ହଉଛନ୍ତି ତାପରେ ତାର ବିଶ୍ୱାସ ଆସିଥିବ।
ହଁ ବା ମତେ ସେୟା କହିଲା ହଉ ମୁଁ ତାହେଲେ ଆଜି କରିଦବା ଆଉ। ହଁ ମୁଁ କହିଲି ହଁ ଦି ଦିନ ପରେ ତୁ ଯାହାକୁ ଫୋନ୍ କରିବୁ ଇଏ କରିବୁ କହିଲା ହଉ। ଆଉ ତା ଝିଅ କହୁଛି କହୁଛି ମୁଁ ମୋର ସବୁ ସାଙ୍ଗ ସହିତ କଥା ହେବି ଇଏ କରିବି। ସେଇଆକୁ ମୁଁ କହିଲି ହଁ। ତୁ ତୋର ସାଙ୍ଗଙ୍କ ସହିତ କଥା ହଉ କିି ଯାହାକର ତା ମାମା କହିଲା ତୁ ତ ସବୁ ଗପିବୁ ଆଉ ମୁଁ କଣ କରିବି ତାହେଲେ ହୁଁ ହୁଁ।
ସେ କୋଉ
ଏଇଆ ଆଉ।
ଶୁବୁନୁ। ହଁ କହୁଥିଲି ପା ମୁଁ କହିଲି କୁମୁନି ମାଉସି ର ମୋର କଥା ହଉଥିଲୁ।
ତୁ କୋଉ ଦିନ ହେଉ ଥିଲୁ? ଆଉ ହଁ ଆଉ ତା ତା ଦେଖିବା।
ଶୁବୁନି।
ମୋତେ କହିଲା ଯେ ମୁଁ ଆଉ ଜାଣିନି ମୁଁ ଆଉ ଦେଖିବାକୁ ଆସିନି।
କଣଟେ?
ଆ ମାମା ବୋଉ କୋଇଠି କଣ ହେଲା ଫେରେ।
କାହାକୁଲୋ।
ଏଇ ବର୍ଷାକୁ ଯିବି।
ହଁ ଦେଖିବାକୁ ଆସିଥିଲେ?
କାଇଁ କଉଠି ଜାଣିଛୁ ନା କଣ ଅପଡେଟ ମୁଁ ଜାଣିନି?
ନା ସେଇ କଣ ମାମା ମତେ କହୁଥିଲା ଦେଇନି ଫୋନ ଲଗେଇକି ଦେଖିବା କଥା ହେବା ଆଉ କଣ ହେଲା ତାର କାହିଁ ଏପର୍ଯ୍ୟନ୍ତ କିଛି ଇଏ ହେଇନି। ମୁଁ କହିଲି କେଜାଣି ସେ ପୁଅ ଏତେ ଦିନ ଲା ଆଇଲାଣି ଆସିନି କଣ କହିବା କଥା ତ ଜଣେଇବା କଥା ହେଇଠୁ ମାମା କହିଲା ମଳ ମାସ ଗଲା ପରେ ବୋଧେ କହିବେ ନା କଣ ମୁଁ କହିଲି ହଁ। ଯାହାହେଲେ ଜଣେଇବା କଥା ନା ଆଉ ନହେଲେ ଏ ଯୋଉ ୟାକୁ କଅତ ମି ମିଡେଟର ଯିଏ ଅଛି ତାକୁ କହିବା କଥା କି ତମେ ନହେଲେ ପଚାରୁନ ପୁଅ ଆସିଲା ନା ନାଇଁ କି କଣ? ତ ଆମ ଆଡୁ ପଚାରିବା କଥା ନହେଲେ ଯଦି ଫେର ଭଲ ପ୍ରସ୍ତାବ ଆସିବ ସେ ଆଉ କୋଉଠୁ? କାଇଁ ସେ କଥା ଆଉ କଥା ହୁଁ। ହଁ ସେଇ ବା କଥା ହେଇନାହାନ୍ତି ନା ସେଇଆକୁ ଆଇ ନାହାନ୍ତି।
ହୁଁ। କିଏ ମୂଳରୁ କିଛି କୁଆଡ଼େ ହେଇ ନଥିବ ସମସ୍ତେ କହିକି ଖୁସି ହଉଥିବ ତାପରେ ଫସାର ଫଟିଯିବ ସବୁ। ହୁଁ ହୁଁ।
ତାର ମୁଁ ତ ଭାବୁଥିଲି ସିଏ ଯେମତି କ କଥା ହଉଥିଲେ ସମସ୍ତେ ମୁଁ କହିଲି ହଁ ବୋଧେ ହେଇଯିବ ମୁଁ ଯାଇପାରିବିନି। ହେଇ ବିି ଯାଇପାରେ ଆହୁରି ବି ଟାଇମ୍ ଅଛି ଯେ କିନ୍ତୁ ଗୋଟେ କଥା କୁ। ତାପରେ ମୁଁ କହିଲି ନା ତାକୁ କ ବାହାହବନି ଏବେ ଆଉ ଏବେ ଯଦି ପସନ୍ଦ ଆସିବ ଏନଗେଜମେଣ୍ଟ କରିକି ରଖିଦେବେ ଡିସେମ୍ବର ଆଡୁ ବାହା ହେବେ। ପୁଅ ପଳଉଛି ନା ଝିଅ ପଳଉଛି କୁଆଡେ ଆଉ ତାପରେ ସେତେବେଳକୁ ବି ଟିକେ ଫାଇନାଲ ହେଇଯାଇଥିବ ଏମିତିରେ ଆଠ ଦିନରେ ଆଜିକାଲି ଛୁଆ କିଏ କାହାକୁ ଜାଣି ନାହାନ୍ତି ଚିହ୍ନାହାନ୍ତି କଣ ବାହା ହେଇବେ ଖାଲି ଗୋଟେ ନାକୁ ତରଭର କିି ବାହାହବା କଥା
ହୁଁ
କାଇଁ କଣ ଦରକାର ଭଲସେ କଥାବାର୍ତ୍ତା ହବ ଚିହ୍ନା ଜଣ ବର୍ଷା ଦେବ ସେୟା କହୁଥିଲା। କହିଲ ହଁ ସେଇଆ ମୁଁ ବି ଚାହୁଁଛି। ତା ବୋଉ କହିଲା ନା ନା ଆଉ ମୋର ବାହାଘର ମୁଁ ଯେମିତି ହେଲେ କରିବି ଆଉ କର କେମିତି କରିବୁ।
ତାର କରୁ ଯେମିତି ହେଲେ ତା ଝିଅ ବାହାଘର ତୁ ତ ଯାଇପାରିବୁନ ମୁଁ ତ ଛୋଟ ଛୁଆ ଗାଇପାରିବି ନା ତାର କରୁ ଯଦି ତାର ଜୁଟୁଛି କରିଦଉ ଭଲ କଥା
ହଁ ତାପରେ ଆମେ ତାକୁ କହିଦବା କିନ୍ତୁ ପ୍ର ପ୍ରସ୍ତାବଟା ଯଦି ଭଲ ପ୍ରସ୍ତାବଟା ଯଦି ପଳେଇଲା କହିବ ତ ଆମ ପାଇଁ ଥିଲି ଦେଖିଲା ବେଳକୁ ହେଲାନି ଫେରେ ଆମକୁ ଦୋଷ ଦଉ ତାର କରିଦଉ କିନ୍ତୁ ମେନ୍ କଥା ହଉଛି ସବୁ ଠିକ ଏଟା କଣ କରିଦିଅନ୍ତା ଇଏ ଦେଖିଆ ଆଗରୁ ହେଲେ କଥା ହେଇଥାନ୍ତା ଆରୁ ଏଥର ଯୋଉ ଆସିଥିଲା ସବୁ ଠିକଠାକ ହେଇକି ଥାନ୍ତା ଏଇଥର ବାହାର କରିଦେଇଥାନ୍ତତା ଭଲ ହେଇଥାନ୍ତା।
ହୁଁ ହୁଁ
ପୁରା ଠିକ ଟାଇମ କୁ ଟାଇମ ସିଏ ବି ଟିକେ ଦି ଜଣ ଦି ଜଣ କୁ ଜାଣିଥାନ୍ତି ଇଏ ହେଇଥାନ୍ତ।
ହଁ ଆଉ ସଏ ନା ଅଳିଦି ସବୁଆଡୁ କଥା ସଂଗ୍ରହ କରିସାରିଲାଣି ନା ଭଲ ଘର ବଲ ଆଉ ପିଲା ଭଲ ସବୁ ଭଲ ସେ ବନ୍ଧୁବାନ୍ଧବରେଲୋ ତ ବନ୍ଧୁବାନ୍ଧବ ରେ ପା ଚିହ୍ନ ପରିଚୟ ହଁ ସେ ଯୋଉ ମୋ ମାମୁଁ ଝିଅ ନୁହେ ନା ମୋ ମାମୁଁ ଝିଅ ତା ଶାଶୁର ନିଜ ପୁତୁରା ସିଏ ତା ନିଜ ଶାଶୁର ନିଜ ପୁତ୍ର ତା ବାପଘର
ହଁ ଭଲ ତ
ହଁ ଭଲ ସେଇ ଯୋଉ ମାମୁଁ ଝିଅକୁ ଫୋନ କରିକି ପଚାରଲା କହିଲା ହଁ ସବୁ ଭଲ ଆଉ ତ ହେଇଯାଉ ଯଦି କରଦ
ହଁ ତାଙ୍କର ହେଲେ ପୁଅର ଆଁ ଇଏ ହେଇକି ଯୋଉ ରାଜି ହବା ଦରକାର ଆମର ତ ସବୁ ଠିକଠାକ ଅଛି ଖାଲି ତାଙ୍କର ଦେଖିକିବି ତ ପସନ୍ଦ କରିବା ଦରକାର ନା ଆମେ କହିବା ନା ଆମକୁ ପସନ୍ଦ ଆସିଛି ଆମେ ବାହାର କରିଦମୁ କେମିତି ହବ
ହଁ ଏଇ ଖୁଣି କଣ ମଳ ମାସ ଚାଲିଛି।
ହଁ ପା ମାମା କହୁଥିଲା ମଳ ମାସ ଚାଲିଛି।
ଆଉ ମଳ ମାସ ବା ସଇଲାଣି ସହିଲାଣି ସିଏ ବୋଧେ ଆ ହଁ ମଳମ ବାଧ ମଉସା କହୁଛନ୍ତି ସଇିଲାଣି ଆଉ ସିଏ ବୋଧେ ଆସିଛି ହାତରେ ଦି ଚାରିଟା ପ୍ରସ୍ତାବ ରଖି ରଖିଥିଲେ ବୁଲି ହଉ ଦେଖୁଛି ନା ଆଉଠ ହଁ
ଯ ହେଲେ ଆସିବ ମୁଁ ବି ସେଇୟା କହୁଥିଲି ମାମା କ ମୁଁ କହିଲି ଆସିବ କଣ ଗୋଟେ ପ୍ରସ୍ତା ପାଇଁ ବାହା ହବାର ତାଙ୍କର ତରବର ହଉଛନ୍ତି ମାନେ ଦି ତିନିଟା ପ୍ରସ୍ତାବ ଦେଖିକି ଆସ
ହଁ ହଁ
ଅନେଇକି ବସିଥିବ ନା
ହଁ ଏ ବୁଝିପାରିଲ କି ଦେଖ ଖୁଛି ଦେଖି ସାରିଲେ ଆୟ କରଛିକି ଆଛି ଇଏ ତ ଛୁଆ ହେଇ ଯଦଣ କ
ହଁ
ହଁ ହଁ ହଁ
ହଁ ସେଇଆକୁ ମୁଁ ଫୋନ କରିଥିଲି ହେ ଦିନ କହିଲା ମୁ ଘରକୁ ଯାଇନି ମୁଁ କହିଲି ଆଉ ର ନିଚର ଘରକୁ ଯିବୁ ନା କହିଲା ଦେଖଆ ଯିବି କି ନାହିଁ କଇଲି ତାେଲେ ଯଦି ଆସିଲା ସେ ପିଲା ଟା ଦେଖିବାକୁ ତାହେଲେ ଯାଇକି ଯିବ କଣ କରିବ।
ହଁ। ରଜରେ ବା ତାଙ୍କର ଛୁଟି ନାହିଁ ଲୋ ଛୁଟି ନାହିଁ ରଜରେ। କହିଲା ଗାରେ ଗାଡି ପୁରା ରଜରେ ବେଶୀ ବୁକିଂ ନୁହଁ କି। ଆଉ ସେଇଥିପାଇଁ ଯଦି ପ୍ରଥମ ରଜରେ ଯଦି ବୁ ବୁକିଙ୍ଗ ବହୁତ ହବ ଗାଡି, ସେ ପ୍ରଥମ ରଜ ଯଦି ନ ଯାଇ ପାରିବ ମଝି ରଜ। ପ୍ରଥମ ରଜ ତ ହବନି। କାରଣ ଗାଡି ସେଇଦିନ ବହୁତୁ ବୁକିଂ। ସେକେଣ୍ଡ ରଜ ଥାର୍ଡ ରଜ ଯଦି ଛୁଟି ନେଇକି ଯିବ ତାପରଦିନ ଆସିବ ଆଉ। ଏଇୟା କହୁଥିଲା ତ। ଏ ଝିଅ କୁ କହୁଥିଲା ବାବୁଲି।
ହୁଁ ହୁଁ।
ହୁଁ। ବାବୁନୀ ତ ତାରେ କାନ୍ଦିକି ଉଛନ ହଉଚି ମୁଁ କୋଉଠିିକି ଯିବି। ଖେଳିମି ଦୋଳି ଆଉ କୁଆଡେ ମୁଁ ବୁଲିବି। ତୁ ତ ଯାଇପାରିବୁନୁ କୁଆଡେ ବୁଲି ପାରିବୁନୁ। ସିଏ ଛୋଟ ଛୁଆ କୁୁନି ବେବି। ଆଉ ମୁଁ କୁଆଡେ ଯିବି। ମୁଁ କହିଲି ତୋ ବାବା ସାଙ୍ଗରେ ପଳେଇବୁ ସର୍ଭିସ ସେଣ୍ଟର। ସେଇଠି ବସିକି ଖେଳିବୁ ଲୋରି ର ତୋର।
ହଁ। ନା ନା ଗାଁକୁ ଯାଇକି ଏଇଠି ଦୋଳି ଫୋଳି ଲାଗିଥିବ ଖେଳିକି ଆସିବ।
ସେ ଗାଁରେ ପା ତା ସେଇ ଲୋରି ଯାହା ସାଙ୍ଗରେ ଖେଳେଇ ସେ ତା ମାମୁଁ ଘରକୁ ପଳେଇଚି ଏ ଯାଉନି ସୁଧା। ସେ ପଳେଇଚି ବୋଲି। ଏ ଆଉ ଆଉ କିଏ ଛୁଆ ନାହାନ୍ତି। ଆଉ ଧନ ବାଇଆ ହେଟା ସାଙ୍ଗରେ ସେ ଖେଳେନି। ହେଟା ମାରେଇ ଧନ ବାଇଆ। ଖାଲି ଗୋ ଡେଇବ ମାରିବ ଆଉ ସିଏ ତା ସାଙ୍ଗେ ରେ ଖେଳେନି। ସେଇ ଲୋରି ସାଙ୍ଗରେ ଖେଳେ ସେ ତା ମାମୁଁ ଘରକୁ ପଳେଇଚି।
ଆକୁ ପଠେଇଦେ ତା ମାମୁୁଁ ଘରକୁ।
ମାମୁଁ ଘରକୁ ଇଏ ଯିବ ଏ ଯୋଉ ଇଏ ସେ ବାବୁଲା ଗଲେ ସେ ତାର ଯିବ। ଆଉ ନହେଲେ ସିଏ ଯାଇଁକି କିଏ ତାକୁ ସମ୍ଭାଳିବ ଲୋ। ଖରା ବେଳେ ଦେଖୁନୁ ଆରଥରକ ଯାଇଥିଲା ଅଳି ଦେଇ ହେରିକା ସବୁ ଅଳି ଦେଈ ହେରିକା ସବୁ ଶୋଇଛନ୍ତି ତାକୁ ଆଗ ଆଗରୁ କବାଟ ଦେଇ ଦେଇକି ମାମୁଁ ଘରକୁ ହେଲେ ଯାଆନ୍ତା। ଏ ରାନୁଆ ଘରକୁ ପୁରା ଧୋଡିବ କଷିକି ରାନୁଆ ଘରୁ ରାନୁଆ ଘରୁ ଧୋଡିବ ସେଇ ସାଇବା ଘର। ସେ ବିଚି ଘର। ତୋଳି ବୁଲିବ। ଆଙ୍କୁ ଆଗୁଆ କବାଟ ଦେଇ ଦେଇକି।
ଆଲୋ କବାଟ ଦେଇ ଦେଇକି ଯାଇଥିଲା କିଲୋ।
ହଁ। କବାଟ ଥରେ ଦେଇ ଦେଇକି ପଳେଇଥିଲା।
ସିଏ ତ ଯୋଉ ଭାରି ଚାଲାକ୍।
ହଁ। ଆଉ ଗୋଟେ ଯାହା ବି ହେଲେ ଛୋଟ ଛୁଆ ମନ ଆଉ ସିଏ ଆଉ କଣ କରିବେ। ଦୋଳି ଫୋଳି ଖେଳିବ। ସେ ଗଲେ ଯିବ ଆଉ। ଆ ଯାହା ବି ହେଲେ ତିନି ରଜ ପଡିଚି ଆଉ ଏମିତି ଗୋଟେ ରଜରେ ତାର ଯିବନି।
ହଁ।
ହୁଁ। ଆଉ ତୋ ମାମା ଶୋଇଲାଣି ଶୋଇଚି ନା ଉଠିଲାଣି?
ହଁ ସିଏ ଟିକେ ହେଇନା ନିଦରେ ତାକୁ ତ ନିଦ କହିବ ଯେତେ ଶୋଇଲେ ବି ମତେ ନିଦ ହଉନି।
କଣ ବା କହିବ ମୁଁ ଜମା ଶୋଉନି।
ହଁ ବା। କିନ୍ତୁ ରାତିରେ ଶୋଇ ଘୁଙ୍ଗୁଡି ମାରୁଥିବେ।
ଦିନେ ଏମିତି ଘୁଙ୍ଗୁଡ଼ି ମାଇଲା ଭୋରୁ ଭୋରୁ । ଖାଲି ଟିକେ ନାକୁରୁ ଘୁଙ୍ଗୁଡ଼ି ମାରିଥିବ ଆଲୋ ମୁଁ କହିବି ଲୋ ଡାକିବି କହିବି ଆଲୋ ନେଲୋ ତାକୁ, ତାପରେ ଆସି ଠିକି ନବ ଫେରେ ତା କୋଡ଼ ରେ ଶୋଇ ଦେଇକି କୋଳରେ ପୁରେଇ ଦେଇକି ଘୁଙ୍ଗୁଡ଼ି ମାରିବ।
ହ
ଅ ଅ ଦିଅ ଆଉ। ଆଉ ଉଠିବ ଏକାତରେ ଶୋଇଛି ଖାଇବା ପିଇବା ଟାଇମି ଗୋଟେ ବାଜିଲା ବାଜିବ ପାନ୍ ଖାଇବା ପିଇବା ତମର ହବ ତାପରେ ଆଉ।
ହଁ ସେ ଉଠିବ ଏଇ ଖାଇବା ପିଇବା ଦବାକୁ ଆଉ।
ପଖାଳ ଦେଇ ସକାଳେ ଖାଉନାହାନ୍ତି କି?
ନା ଆମର ସବୁ ଖରାବେଳେ ଯଦି ବାବା କି ମା ଖାଉଛନ୍ତି ଆଉ ନହେଲେ କେଇ ଖାଉନାହାନ୍ତି।
ହୁଁ ପଖାଳ ଏତେ ଗରମରେ କଣ ଖାଉନାହାନ୍ତି?
ନା ବା ଆଉ ଖାଉନାଆନ୍ତି ଆଉ।
ହଁ।
ହଉ ନହେଲେ ମୁଁ ରଖୁଛି ଏଇ କଲ୍ ଆସିଲାଣି ହଁ।